ହ୍ୟାଲୋ।
ଭୟେସ ଆଶୁଚି?
ହଁ ଆସୁଛି ଆଉ ମୋ ଭୟସ କେମିତି ଆଶୁଚି?
ତୋର ଭୟେସ ବି ପୁରା ଭଲସେ ଆସୁଛି। କଣ କରୁଥିଲୁ?
ଏବେ ମୁଁ ଆମ ଗାଁର ବଜାରରେ ବୁଲୁଥିଲି।
ଓହୋ କୋଉଠି ଅଛୁ? ବଜାରରେ
ଏବେ ଗୋଟେ ବରଗଛ ତଳେ ବସିଛି ଛାଇ ହଉଛି ତ ଚାରିପଟେ ଖରା ହଉଥିଲା। ଏଠି ବାଇକ୍ ମାନେ କୋଉଠି ଠିଆ ଉପରେ ଦେଇକି ବସିଛି।
ଓହୋ କୁଆଡ଼େ ବୁଲାବୁଲି ପାଇଁ ଯାଇଥିଲ କି?
ଆ ନାଇଁ ଏପଟେ କଣ କି ଟିକେ କାମ ଥିଲା ତ ବଜାରରେ ସେଥିପାଇଁ, ବୁଲାବୁଲି ନାଇଁ କୁଆଡ଼େ ବୁଲାବୁଲି କିଛି କରିଯାଇନି।
ଓ ହୋ ଖରା
ଏପଟେ ଦି ଚାରିଟା ଗଛ ମାନେ କଣ କି ଥିଲା ତ, ହଁ ସେଇଟା।
ଉଁ।
ଆଉ ତୁ ସେପଟେ କଣ କରୁଥିଲୁ?
ଏ ମୋତେ ସାଙ୍ଗମାନେ ସକାଳୁ ଆଠଟା ବେଳେ କଲ୍ କରିଥିଲେ, ଯାଇଥିଲି ଟିକିଏ ବୁଲାବୁଲି ତାପରେ ସେମିତି ୟେ କୁଷୁମ ଟିକେ ଖାଇଗଲୁ। କୁଷୁମ ଟିକେ ଖାଇଗଲୁ ତାପରେ ସେମିତି ଯାଇକି ବୁଲାବୁଲି କଲୁ, ଗୋଟେ ଆସିକି ସା ଜଳଖିଆ ଟିକେ ଖାଇଗଲୁ ପୁରା ଆସିକି ସାଙ୍ଗ ରୁମ୍ ରେଶୋଇଥିଲୁ ଆଉ। ଶୋଇଥିଲି ତାପରେ ଟିକିଏ ମସ୍ତି କରିକି ଏବେ ଆସିଲି ଆଉ ଆସିକି ତ ଜଷ୍ଟ ଗାଧେଇକି ବସିଛି ଆଉ।
ଓହୋ ସେମିତି ଗାଧେଇ କି ବସିଛ।
ହ ହଁ ଖରା ତ ପ୍ରବଳ ହେଉଛି ଆଉ ତୁମର ସେପଟେ ଖରା ହୋଉଛି ନା ନାହିଁ।
ଏପଟେ ନାହିଁ ଏଇଟା ଏବେ ଟିକେ ଖରା ଏଠି ନାହିଁ ଏତେ ଜୋରେ ଅଳ୍ପ ଖରା ହେଉଛି।
ହଁ ଆମର ତ ଏବେ ପ୍ରବଳ ଖରା ହୋଉଛି ଏପଟେ ଆଉ।
ମାନେ ମାନେ ସେପଟେ ଏତେ ଖରା ହଉଛି?
ହଁ ଏ ଜୋର ସେ ଖରା ହୋଉଛି ପା, ତମ ଆଡ଼େ ବର୍ଷା ହେଇଥିଲା କାଲି?
ହଉ ହଉ।
କାଲି ବର୍ଷା ହେଇଥିଲା?
ବର୍ଷା ହଁ।
ଜୋର ସେ ଜୋରସେ ନା ଟିକେ ଟିକେ?
ହଁ ଏମିତି ମାନେ କିଛି ମାନେ ପଇଁଚାଳିଶ ମିନିଟ୍ ସମୟ ଯାଏଁ ପ୍ରବଳ ବର୍ଷା ଘ ଘଡ଼ଘଡ଼ି ବିଜୁଳି ଏମିତି ହେଇଥିଲା, ମାନେ ପରିବେଶ ମେଘୁଆ ପାଗ ହେଇକି ଏମିତି ମାନେ କହନ୍ତି ସମସ୍ତେ ଘର ଭିତରେ କାଲି ଥିଲେ।
ଓ ହୋ ଆମର ବି ଏପଟେ ହେଇଥିଲା ଯେ।
ସନ୍ଧ୍ୟା ସାତଟା ପାଖାପାଖିକୁ ଯେତେବେଳେ ପରିବେଶଟା ପୁରା ମାନେ ଶୀତଳମୟ ଆଉ ଥଣ୍ଡା ପୂର୍ଣ୍ଣ ହେଇଗଲା ତାପରେ କଣ କି ସମସ୍ତେ ଯିଏ ଯାହାର ଘରୁ ବାହାରିକି ଛୋଟ ମୋଟ କାମରେ ଲାଗି
ହୁଁ ହୁଁ, ନା ଆମର ବି ଏପଟେ ଟିକେ ଟିକେ ବର୍ଷା ହେଇଥିଲା।
ଉପରୁ ମେସେଜସ୍ ଯାଉନି କି ପାଣିପାଗ ମାନେ ସମ୍ବନ୍ଧୀୟ କିଛି ଘଟଣା ମାନେ କୋଉଠି ବଜ୍ରପାତ ହୁଏ ଘଡ଼ଘଡ଼ି ହୁଏ। ୱେଦର୍ ରିପୋର୍ଟରୁ ଜଣାପଡ଼ିଯାଉଚି।
ତିନି ଘଣ୍ଟା ଚାରି ଘଣ୍ଟା ସମଥିଙ୍ଗ ଏମିତି ମେସେଜ୍ ଆସିଯାଉଛି। ଆମଣଙ୍କ ଏରିଆରେ ଆପ ବିଜୁଳିପାତ, ବର୍ଷା ସେ ବିଷୟରେ ତ ଆସି କବି ଆଉ।
ହଁ ଭାଉଜ ହଁ ସେଇଟା ସେଇ ସମୟରେ ବିଶେଷତଃ କହିବାକୁ ଗଲେ କଣ କି ବିଜୁଳି ଆଉ ବଜ୍ରପାତକୁ ଭୟ ବା ଏ ସବୁ କିଛି ଭୟ ନାହିଁ ଏତେ।
ହଁ ବର୍ଷା ତ ହେଲେ ଥଣ୍ଡା ହଉଛି ମତେ। ସେ ଯୋଉ ଘଡ଼ଘଡ଼ି, ବିଜୁଳି ମାରୁଦଉଚି ସେଇଟା ଟିକେ ପ୍ରୋବ୍ଲେମ୍ ହଉଛି ଆଉ।
ହଁ ଠିକ୍ କଥା କଇଲୁ।
ହୁଁ ଖାଇଲୁଣି, ନା ନାଇଁ ଖାଇନୁ ତ।
ନାଇଁ ଏବେ ଏବେ ଯାଏ କିଛି ଖାଇନି, ଘରେ ଗଲେ କିଛି ଖାଇବାକୁ ଯିବି।
ଓହୋ ବ୍ରେକଫାଷ୍ଟ।
ହଁ ବ୍ରେକଫାଷ୍ଟ କଣ ଚାହା ବିସ୍କୁଟ୍ ଖାଇଥିଲି।
ଅ ହ।
ଆଉ ଆଜି କିଛି ନୂତନ ମାନେ କନଙ୍କି ଆଲୋଚନା କରିବା କି ନାଇ ବିଷୟ କିଛି।
ହଁ ଚାଲେ।
ହୋଉ ଠିକ୍ ଅଛି ହୋଉ ହୁଁ ଚାଲେ କରିବା କଣ ହେଲେ ବିଷୟ ଆଲୋଚନା?
ହଁ।
ଉଁ ତୋ ହିସାବରେ ଆମ କନ୍ଧମାଳରେ ଆଁ ଭଲ ପର୍ଯ୍ୟଟନ ସ୍ଥଳୀ କଣ ହେଇଥିବ ଆମରି ଆମରି କନ୍ଧମାଳ ଜିଲ୍ଲା ଭିତରେ?
କନ୍ଧମାଳ ଜିଲ୍ଲା ମୁଁତ ପୁରା କନ୍ଧମାଳ ଜିଲ୍ଲା ବୁଲିନୀ ଅବ୍ୟଶ। କନ୍ଧମାଳ ଜିଲ୍ଲା ପ୍ରାୟ ବୁଲିନି ମୁଁ ଅଳ୍ପ ଅଳ୍ପ ଅଳ୍ପ ହାରିଏକା ବୁଲିଛି ପୁରା କନ୍ଧମାଳବି ସରି ତିନି ମର ମୁ ତ ଯେତିକି ଯାହା ଜାଣି
ବୁଲିନି ହଁ କିଛି କହ ସେ ବିଷୟରେ କଣ କିଛି ଜାଣିବା?
ୱାଟରଫଲ୍ ଯାକ ପାଇଁ ଭଲ ଲାଗୁଚି ଆଉ।
ହଁ ଯେ କାହା ଗୋଟେ ନାଁ କହ କୋଉ ୱାଟରଫଲ୍ କଣ? ହଁ ଝରଣା ଯାକ ଯାହା ତୋର ନାଁ ଯାକ।
ମୁଁ ତ ଦେଖିଛି ପୁତୁଡ଼ି ୱାଟରଫଲ୍ ଦେଖିଚି ତାପରେ ବକଡ଼ାଝର ଯାଇଚି ଉର୍ମାାଗଡ଼ ଦେଖିଛି କା ଅଟ୍ରାମଲା ଦେଖିଛି ତାପରେ ହୁଁ ଯାଇଚୁ ସେଠୁ?
ମୁଁ ଝରଣା ଯାଇଚି ବିଶେଷତଃ ତାହେଲେ କହିବି ହୁଁ। ଏପଟେ ଆମର ମଣ୍ଡା ଶୁର ଯଦି ତୁ କେବେ ଆସିବୁ ସେଟପଟେ ମଣ୍ଡା କିଆ ଜଳ ହଥପାତ ବୋଲି ଗୋଟେ ସ୍ଥାନ ଅଛି ସେଇଠିକି ଯାଇଥିଲି।
ଓହୋ ମୁଁ ସେଠୁକୁ ଯିବାର ପ୍ଲାନ୍ ଥିଲା ହେଲେ ଯାଇନି ଆଉ ମାନେ ଅଧା ରାସ୍ତା ପଳେଇଆଇଲୁ ଗୋଟେ ଅଲଗା କାମ ଥିଲା ବୋଲି।
ସମୟ କହିଲୁ ଦୁଇ ହଜାର ଚବିଶି ମସିହାର କଥା ସେତେବେଳେ ମାନେ କଣ କି ହଁ। ସେଇ ସମୟରେ କଣ କି ମାନେ ଆମେ ଯାଇଥିଲୁ ଭାଇ ଭଉଣୀ ସମସ୍ତେ ମିଶିକିରି।
ଓହୋ ଯାଇନି ସେପଟେ ଆଉ।
ମାନେ ଆମ ଗାଁ ରୁ ନିହାତି ଗୋଟେ ଏମିତି ହଉଥିଲା ବହୁତ୍ ଢେରେ ବାଟ ଚାଳିଶି ପଇଁଚାଳିଶି କିଲୋମିଟର ଆଉ ସେ ପା ପାଖାପାଖି ସବୁଠୁ ବଡ଼ କଥା କଣ କଇଲୁ ସେମିତି ଭଲ ହୋଟେଲ୍ କିଛି ନାହିଁ ମାନେ କଣ କି ସେ ବାଟରେ ଯିବୁ କେବଳ ଗୋଟା ହିଁ ମିଲ୍ ସ ଆଉ ବାକି ସବୁ ଛୋଟ ମୋଟ ଦୋକାନ ମାନେ ସେପଟେ କଣକି ଦୋକାନ ବାଡ଼ି ବଜାର ବି ଏତେ କିଛି ଖାସ୍ ନାଇ।
ଓହୋ ହଁ ହେଇଥିବ ମୁଁ ତ ଯାଇନି ସେପଟେ ଭାଇ।
ହଁ ମାନେ କଣକି ମଣ୍ଡାଶୁର ପାର୍କ ଯିବୁ ମଣ୍ଡାଶଶୁର ପାର୍କରେ ମାନେ କଣକି ଦୋଳି ଅଛି କି ସେ ପାର୍କରେ ଭିଉ ଅଛି ରେଷ୍ଟ ତ ମାନେ କଣକିି ଛୋଟ ମୋଟ ଉଡ଼େନ ହାଉସ୍ ଯାକ ଅଛି ଆଉ ନେଚର୍ କଁ କି ମାନେ ମାଉଣ୍ଟେନର ଭ୍ୟୁ ମାନେ କଁ କି ପୁରା ଦେଖିବୁ
ହୁଁ ଏଇଟିବି ସେମ୍ ଟି ଅଛି ନା ଯୋଉ ଉଦୟଗିରି ଉଦୟଗିରିରେ ବି ସେମିତି ଅଛି ଉଦୟଗିରିର କଣ ସେଇଟା ମକୁଳିଙ୍ଗିଆ।
ମୁକୁଣିିଙ୍ଗା ସେଟା ତ ଘାଟିଟା ସେଟା ମୁକୁଳିଙ୍କା କହିବାକୁ ଗଲେ କଣକି ଘାଟିଟା ସେଟା କଁ ଖାଲଟା ଏମତି ମୁଁ କହୁଛି ମଣ୍ଡେଶର ପାର୍କ ସେଟା ମଣ୍ଡେଶ୍ ର କଣକି ଭ୍ୟୁଟାକୁ ଆଉ କହିବାକୁ ଗଲେ ସେପଟେ ମଣ୍ଡାଖିଆ ୱାଟରଫଲ୍ ବି ଅଛି ଜଳପ୍ରପାତ।
ଓହୋ ନା ମୁଁ ସେପଟେ ଯାଇନି ଆଉ।
ଜଳପ୍ରପାତରେ ଆମେ କଣକି ସେହି ଟାଇମ୍ ରେ ନୁହଁ କି ମୁଁ ତ ପ୍ରବଳ ଡେଇଁ ଡାଇଁ ଖେଳିଥିଲି।
ଓହୋ।
ହେଲେ ଗୋଟେ କଥା କଣକି ଟିକେ ପଥରରେ କେତେବେଳେ ଯଦି କଁ କି ଚଢିଲୁ ସେ ଜଳ ମାନେ କଁ କି ସେ ଜଳପ୍ରପାତର ସବୁଠୁ ବଡ଼ ମାନେ ମାନେ କଁ କି ମାନେ କଁ କି ଇଏ କଣ କହିଲୁ ମାନେ ଅ ଚଢିଛୁ ସେସମ
ହଁ।
ଅ ହ କଟକର ପ୍ରସିଦ୍ଧ ମେଳା କଣ କହ ତ ଦେଖିଆ?
କନ୍ଧମାଳର ପ୍ରସିଦ୍ଧ ମେଳା? କଟକର ବାଲିଯାତ୍ରା।
ହୁଁ ଯାଇଛୁ କେବେ?
ନାଇଁ କଟକ ମୁଁ କହିଥିଲି ନା ମାନେ ମୁଁ ଯାଇନି ମାନେ କଣ କି ହେ ଗଲାଣି ବହୁତ ବର୍ଷ।
ଅ ମୁଁ ବି ମୁଁ ଥରେ ଯାଇଥିଲି ଯେତବେଳେ କି ପୁରା ଛୁଆ ଥିଲି ସେତବେଳେ ଯାଇଥିଲି କଟକ ବାଲିଯାତ୍ରା ଦେଖିବା ପାଇଁ। ଏ ଅ ଏବର୍ଷ ଯାଇଥାନ୍ତୁ ପୂର୍ବବର୍ଷ ହେଲେ ପୂର୍ବବର୍ଷ ଟିକେ ପ୍ଲାନ୍ ଲାଷ୍ଟ ଟାଇମ କୁ ପ୍ଲାନ୍ କ୍ୟାନସଲ ହେଇଗଲା। ଏଥର କିନ୍ତୁ ଯିବି ଆଉ ପୁରା ବାଲିଯାତ୍ରା ଦେଖିକି ଆସିବା ସପ୍ତାହଟେ ପାଇଁନା କେତେ ଦିନ ପାଇଁ ଗୋଟେ ହଉଚି। ଘନ ଘନ ବଢ଼ିଆ ପୁରା ଗହଳି ପ୍ରବଳ ହଉଛି ମସ୍ତ ହଉଚି ସେଇଟା ଗୋଟେ ଦେଖି ଯିବାର ଅଛି ଆଉ।
ହୁଁ। ଏବେ ତ ରଜ ଚାଲଚି ଆଉ ଆଜିକାଲି ପହର୍ଦିନ ଚାଲୁ ତିନି ଦିନ ରଜ ଆଉ। ତମ ଆଡ଼େ ରଜର ପ୍ଲାନ୍ କେମିତି କଣ ଚାଲଚି ସବୁ ମାନେ କଣ କଣ ହଉଛି ଫଙ୍କସନ୍ ଫଙ୍କସନ୍ କିଛି ହଉଚି କି?
ରଜ ହଉଚି ଝିଅ ପିଲାଙ୍କ ପର୍ବ ସେଥିରେ ଆ ଆମର କଣ?
ନାଇଁ କିଛି ଫଙ୍କସନ୍ ଅଛି ନା ନାଇଁ ଯେମତି ହୁଏ ଗୋଟେ ଗୋଟେ ଜାଗାରେ? ସେମତି କିଛି ହଉଛି? ହୁଁ।
ନାଇଁ ରଜ ରଜ ମୁଁ କେବେ ପାଳେନି ଏତେ।
ତୁ ପଳେଇଆ କଥା କୁହନ୍ତୁ ତମ ଏରିଆରେ ଯଦି କିଛି ଫଙ୍କସନ୍ ଫଙ୍କସନ୍ ହଉଥିବ କି କୋଉଟା ପ୍ରସିଦ୍ଧ? ଏମିତି ଟାଇପର
ଉଁ?
ହଉଛି କି ତମ ବଟେ ସେମିତି?
ଏବେ ଆସୁଛି ଆସୁଛି।
ହ୍ୟାଲୋ।
ହଁ ହ୍ୟାଲୋ ହଁ ସୁବୁଛି କହ।
ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁ ସହରରେ ଅଛି? ହୁଁ। ହ ଓଡ଼ିଶାର ଟିକେ ଲୋ ଆସୁଛି ତୋ ଭଏସ୍ ଟା। ନାହିଁ ଏବେ ବି ଠିକ୍ ଆସୁନି ପୁରା ଲୋ ଆସୁଛି। କାଲି ନାଇ ସ୍ଲୋ ଆସୁଛି କେମିତି ଗୋଟେ ପୁରା କମ୍ କମ୍ ଲୋ ଲୋ ଇଣ୍ଟେନ୍ସି
ତେ ଏପଟେ ନେଟୱାର୍କ ଇସୁ ହୋଇଥିବ।
ଏବେ ଠିକ ହେଲା ଏବେ ଠିକ ଆଉଥିଲା।
ଏବେ ଠିକ ହେଲା ହଉ ଠିକ୍ ଅଛି ର ହେଲା ହଁ ଆଉ ଆଉ କିଛି କହ।
ଆଚ୍ଛା ଓଡ଼ିଶାର ଫେମସ୍ ନୃତ୍ୟ ନା କଣ କହତ?
ଯେମିତି ଗୋଟେ ଥାଏ ନା ଯେମିତି ଗୋଟେ ଗୋଟେ ଜାଗାର ପ ପର୍ଟିକୁଲାର ଏରିଆରେ ପର୍ଟିକୁଲାର ଡ୍ୟାନ୍ସ ଥାଏ ନା ସେମିତି ଓଡ଼ିଶାର ନୃତ୍ୟ କଣ କହତ? ନେଟୱର୍କ ଇସୁ ହେଲା। ହ୍ୟାଲୋ। ହୁଁ। ହାଲୋ।
ହାଲୋ ହାଲୋ ହଁ ଶୁବୁଛି ଶୁବୁଛି ହଁ ଓଡ଼ିଶୀ ନୁର୍ତ୍ୟ ତ
ଓଡ଼ିଶାର ପ୍ରମୁଖ ବନ୍ଦର ନା କଣ କହତ? ଉଁ ଜାଣିଛୁ। ଓଡ଼ିଶାର ପ୍ରମୁଖ ମୁଖ ବନ୍ଦର ହେଉଛି ପାରାଦ୍ୱୀପ ରେ। ହୁଁ ପାରାଦ୍ୱୀପ ଟା କଉଁ ଜିଲ୍ଲାରେ ଅଛି କହତ ଯାଇଛୁ କି ପାରାଦ୍ୱୀପ? ହାଲୋ। ଉଁ ଅ ହଉ ଆଉ।